ହାଲୋ।
ହଁ।
କଣ କରୁଥିଲ?
ଏଇ ମୁଁ ଏଖଟିଆକୁ ପାଳେଇଥିଲି ଆଉ।
ଅହଁ ଆଉ ଦିଦି କଣ କରୁଛନ୍ତି?
ଦିଦି ବସିକି ଫୋନ୍ ଚିପୁଚି ଆଉ।
ଗୋଟେ ଲାଗି ଯାଇଛନ୍ତି ଆଉ ନା। ମୁଁ ଏଠି ବସିଥିଲି ଏ ଯୋଉ ଆଜିବେଷ୍ଟରୁ ଯୋଉ ପାଣି ଗୁରା ଡ୍ରମ୍ ରେ ନିଗୁଡୁଥିଲା ତାକୁ ଦେଖୁଥିଲି କେତେ ଫୁଲ୍ ହେଲାଣି କି ନାଇଁ।
ମଅଁ
ଏଇ ଛାତରେ ଫୁଲଗଛ ଗୋଟେ ଲାଗିଛି ନା କେତୋଳେ ମାନେ ମୁଁ ଏମିତି ଲଗେଇଥିଲି ଆଉ। ଘିଁ କରିବା ପାଇଁ ତ ଲଗେଇଥିଲି ତ ଫୁଲଗଛ ଗୁଡା କେତେଟା
ହଁ ତମେ ଭଲ ଲାଗେ ଗଛ ବୋଧେ ଲଗେଇବାକୁ?
ହଁ ଗଛ ପତ୍ର ମତେ ଟିକେ ଭଲ। ଯେ ଆଜି ସବୁ ପବନ ପାଇଁ ପୁରା ଗଛ ପଛ ଭାଙ୍ଗା ଭାଙ୍ଗିକି କଣିକା ଫଣିକା ଉପୁଡେଇ ଦେଇଚି।
ଆଜି କଣ ବହୁ ବର୍ଷା ଭୁକୁଛି କି ଆରେ?
ଆମ ଆଡେ ପୁରା ଏତେ ରେଟ୍ ରେ ବର୍ଷା ଭାଇ କୁହନି।
ଇଆଡେ କିଛି ବି ବର୍ଷା ନାହିଁ।
ପୁରା ମେଘ ପବନ ଆସି ପୁରା ଏତେ ରେଟ୍ ରେ ପବନ କହିଲି ପା ତମକୁ ଗୋଟେ ମା ଟି କାନ୍ଥ ଭସୁଡେଇଚି ଜଣଙ୍କର।
ହେଇ ଏତେ ଜଳ ସେ ପରା। ଇଆଡ଼େ ଟିକେ ବର୍ଷା ଟିକେ ପକାନ୍ତା ଭଲ ହୁଅନ୍ତା ନା।
ହଁ ବର୍ଷା ଟିକେ ହେଲେ ଟିକେ ଭଲ ଲାଗୁଛି ବି ଥଣ୍ଡା ଥଣ୍ଡା ପାଗ ଲାଗୁଛି ଖରାକୁ ଯୋଉ ରେଟ୍ ରେ
ହଁ।
ପୁରା ଅବାଗିଆ ଲାଗୁଚି ଯୋଉ ରେଟ୍ ରେ ଖରା ତମ ମାନେ ଭୁବନେଶ୍ଵର ତା ଆହୁରି।
କଣ କହିଲେ?
ହଁ ଭୁବନେଶ୍ୱର ତ ପୁରାପରି ଜାଳୁଥିବ ନା।
ହଁ ଆମ ଗାଁଟା ବହୁତ ଭଲ ଥଣ୍ଡା ଥଣ୍ଡା ପାଗ। ବହୁତ ଭଲଅଛି ଏଇଠୁ ତ ମର ମର କାଲିସ୍ ଭଲ ଲାଗୁନି।
ମତେ ବି ଆମ ଗାଁ ଭଲ, ମତେ ସହରରେ ମତେ ଟୋ ଟୋଟାଲ୍ ପସନ୍ଦ ନାଇଁ ହଁ କାଇଁ ଭାଇ ଗାଁ।
ସାଙ୍ଗସାଥି ମଜା ମସ୍ତି ଗାଁଠୁ ହିଁ ପାଇବ।
ହଁ। ତମ ଝିଅ ପିଲା ବି ଟିକେ ସେତେ ବି ମାନେ ମଜା କରିପାରନ୍ତନି ମାନେ ଘରେ ତମେ ରହିଲ ଏନି ଟାଇମ୍ ମାନେ କହିବା ଭଳିଆ ନା ପୁଅ ପିଲାମାନେ ସବୁ ବିନ୍ଦାସ।
ହଁ। ମୁଁ ତ ଏବେ ହସ୍ପିଟାଲ୍ ଅଛି ଏଇ ଯୋଉ କଣ ହଷ୍ଟେଲ୍ ରେ ଅଛି ଗାଁକୁ ଯାଆନ୍ତି ସାଙ୍ଗ ସାଥି ଫୋନ୍ କରୁଛନ୍ତି ଆସେ କେବେ ଯିବୁ ଆଉ ସାଙ୍ଗ ମଜା କରିବା। ଆଉ ତୁ ତ ନାହୁଁ ଏଞ୍ଜୟ କରିପାରୁନୁ ଆଉ।
ମୁଁ କିହିଲି ତମେ ମାନେ ଏଞୟ କର ଆଉ। ମୋର୍ ତ ଠିକ୍ ଟାଇମ୍ ରେ ଏକ୍ଜାମ ହେଇଯାଉଛି ଆଉ କଣ କରିବି?
ସେଇଆ।
ହଁ ଜୁଲାଇ କି ଅଗଷ୍ଟ ଟାଇମ୍ ରେ ହଁ ଚଳ ଏ ରଜ ଟାଇମ୍ ରେ ଏକ୍ଜାମ୍ ହଉଛି।
ମୋର ସେମିତି କୁଆଡେ ଗୋଟେ ବୁଲାବୁଲି କରି ଯାଇଥିବି ମୋର ମାନେ ଭାବିଥିବି ପ୍ଲାନିଂ ଆଗୁଆ କରିିଥିବି ସଳା ହେ ସମୟ କୁ କଣ ଗୋଟେ ମୋର ଏକ୍ଜାମ୍ ଫେକ୍ଜାମ୍ ଥିବ କି ନହେଲେ ଏ ଯୋଉ ସେମିଷ୍ଟାର ଗୁଡ଼ାଏ ସବୁ ପଡିଯାଏ।
ହଁ।
ବହୁତ ଏମିତି ହୁଏ ମୁଁ କହିଲି ସମ ଯିବାର ଭାଗ୍ୟ ନାହିଁ ବୋଧେ।
ହଁ।
ମୋର ଡିସେମ୍ବରରେ ବିତି ଏକ୍ଜାମ ହେଲା ଠିକ ଟାଇମରେ ଜେଜେଙ୍କ ମାନେ ଦେଇ ହେଇଗଲେ ମା ବାଉ କି ଯାଇପାରିଲେନି ଘରକୁ। ଏଇ ଦିନ ମୋର ଏଜମ ହେଇ ଦିନ ହେଇ ଜେଜମ ହାରିଗଲେ। ଆଉ ଦିଦି ହେ ମାନ ଗଲେ ହେରି ଆଉ।
ଓହୋ।
ହୁଁ ଆଉ କଣ କରୁଛ?
ସେଇଠି ବି ବସିଥିଲି ବି ବୁଲୁଛି ସାତ ଉପ ଆଉ କଣ କରିବି ବର୍ଷା ପବନ ତ ଯୋଉ ରେଟ ରେ ଭ କୁହନି।
ହଁ ଆଜି ରଜ ଭଣ୍ଡା ଖାଇଛ?
କଣ କହିଲ?
ରଜପାନ ଖାଇନ?
ନା ରଜପାନ ଏପଟେ ନାଇଁ ଆମର ମିଳୁନି ଯାକ
ହଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି, ତମର?
ହଁ ଫାମିଲିରେ ଭଲ ଅଛି।
ହଁ ଭଲ, ତମ କଣ ଗାଁ କେବେ ଯିବ ତମେ? ମୁଁ କହିଲି ଘରକୁ କେବେ ଯିବ?
ମୁଁ ଯାଇକି ମୁଁ ଯାଇକି ଜୁନ ଲାଷ୍ଟ ଯିବି ଜୁଲାଇ।
ଓହୋ।
ସାଙ୍ଗ ଘର ମାରିଚ ଅଛି ତ ଦଶ ନଅ ଦଶ ର ଅଛି ତ ଘର ଯିବାର ଆଉ।
ଓହୋ, ଏବେ କଣ ତୀର୍ଥ ଅଛି?
କଣ?
ମୁଁ କହିଲି ଏବେ କଣ ତୀର୍ଥ ଅଛି?
ବୁଝିପାରିଲିନି?
ମାନେ ମ୍ୟାରେଜ ଯୋଉ କରିବା ପାଇଁ ଏମିତି ଗୋଟେ କହୁନାହାନ୍ତି ତୀର୍ଥ ଅଛି କି ମାନେ କଣ? ତୀର୍ଥ ଥିବ ବୋଲେ ମ୍ୟାରେଜ କରିବେ।
ମୋ ସାଙ୍ଗର ଅଛ
ଓହୋ।
ଆଠ ନଅରେ ଯୋଉ ଅଛି ତ ଯିବିହରି ଆଉ କାହାର ବୁଲାବୁଲି କରଦି ଗଲେ ହଁ ଏବେ ପୁରୀ ଯିବୁ ମୁଁ କହିଲି ହଉ ଏବେ ଯିବି ତ? ଆଉ ତମେ ଆସିବା ଏଇ ମାନେ ଯେତେବେଳେ ଏଜାମ ହଉଛି ସେଇଟା ମାନେ ହିଁ ଆସୁଛି।
ଓହୋ ନାଇଁ ବୁଲାବୁଲି କରିବାକୁ କୋଉଗୋଟେ ଯାଗା ଯିବ, ସମ୍ବଲପୁର କେତେବେଳେ ଦେଖି ଯାଇିବ ମନ୍ଦିର ଫନ୍ଦିର ସବୁ ସେପଟର।
ନା।
ଆଚ୍ଛା ତମେ ଦେଖିଲଲେ କଣ ଖାଲି ବୋଟେ ଭୁବନେଶ୍ଵର ପୁରୀ ବା ସେତିକି ଆଉ ତମ କଟକର।
ହଁ ଆଉ ଯାଇଥିଲି ଘଟାରିକା ଯାଇଥିଲି ଛୋଟେ ବେଳେ ଏଯୋଉ
ଭଟାରିକା ତ ତମ ଲାଇନି ତମ ଡିଷ୍ଟିଣ୍ଟିରେ ବି।
ହଁ ସେଇଟା ମାନେ ସ୍କୁଲ ଟାଇମ ରେ ଯାଇଥିଲି ସାଙ୍ଗସାଥି ସକାଳେ।
ଭଟାରିକା ମୁଁ ଦିଥର ଯାଇଛି ହଁ ଦିଥର। ଭଟ୍ଟାରିକା ଦିଥର, ଚମ୍ପେଶ୍ଵର ଦିଥର। ଧବଳେଶ୍ୱର ଥରେ, ଅଂଶୁବା ତମ ପଟେ ବି ଅଂଶୁବା ଅଛି ନା?
ହଁ।
ହଁ ସେପଟେ ସବୁ ଯାଇଥିଲୁ ବାପାଆଙ୍କା ସବୁ ବୁଲି ଯାଇଥିଲୁ ସେପଟକୁ।
ଉଁହୁଁ, ତାରା ବୁଲା ବୁଲି ବି ମସ୍ତି କରିଛି ଆଉ।
ହଁ ତମେ କଣ କ୍ଲାସ ପିଲା ଯାଇଥିଲ ଭୋଜି ଭୋଜି କରି ଫ୍ୟାମିଲି ସହିତ ମ।
ହଁ।
ଆଉ ତମର କେଏଁତି କଣ ବୁଲା ତମେ ଯାଇଥିଲ ତମ କ୍ଲାସ ପିଲ ନା କଣ?
ହଁ ସାଙ୍ଗ ସାଥି ଆମେ ବୁଲାବୁଲି କରିଚୁ, କିନ୍ତୁ ଫାମିଲି ବୁଲାବୁଲି କରିଚୁ। ପହଳା ଦେଖି ଯାଇଥିଲୁ।
ଭୋଜି କରିକି ସେ ଆସିଲେ ଫାମିଲି ଆଉ। ଆଉ ଘରେ ତ ବ ଭ ଭୋଜି କରୁଛନ୍ତି ବସିକି ଆଉ। ଭିଡିଓ କଲ କରିକି କହୁଚି ଦେଖ ଆମେ ଭୋଜି କରୁଚୁ ତମେ ତ ଆସିଲନି।
ହଁ ଭଟ୍ଟାରିକାରେ ଗୋଟେ ସେ ମନ୍ଦିର ମନ୍ଦିର ଫ୍ରଣ୍ଡକୁ ଲାଗି ଗୋଟେ ବଡ ପଡିଆ ଅଛି ନା ସେଠି ସମସ୍ତେ ଭୋଜି ଫୋଜି କରୁଚନ୍ତି।
ହଁ ସେଠି ମୋ ଦାଦା ଜବ୍ କରିଛନ୍ତି ତ। ସେଇଠି ହେଇଠି ତାଙ୍କ ରୁମ ରେ ଯାଇକି ବନେଇ ଥିଲୁ ଆଉ।
କି ଜବ କରିଛନ୍ତି ସେଠି?
ସେ ମୋ ଦାଦା ଜବ କରଛନ୍ତି ଫରାଷ୍ଟି
କଣ କଣ?
ଫରାଷ୍ଟି ଅଛି।
ଓହୋ।
ଫରାଷ୍ଟି ନୁହ ଚ କଣ ଗୋଟେ ହେଇରା କଣ ଗୋଟେ ହେରା କହନ୍ତି ମ
ତମର ଏବେ ଆଉ କଣ ତମ ଝିଅ ପିଲାଙ୍କର ଆଉ କଣ ପର୍ବ ପର୍ବାଣୀ କି ଉଷା ଫୁଷା କଣ ଅଛି?
ସେଇ କୁମାର ପୂର୍ଣ୍ଣିମା ଅଛି।
ରଜ ତ କ ଆଜି ଆଉ କୁମାର ପୂର୍ଣ୍ଣିମା ଆରେ କୋଉ କୋଉ ଓସା ଅଛି ମୁଁ ତ କିଛି ବି ଓସା କରୁନି।
ହଁ ଖୁଦୁରୁକୁଣି ହକା ବି ଥିବା ନା।
ଭାଇ ପାଇଁ ଓଷା କରା ହଉଚି ଆଉ।
ହଁ ହଁ।
ମୁଁ ବି ଆଗରୁ ଓଷା କରେନି ମୁଁ ବସିକି ଖାଇଦିଏ। ଘରେ ଗାଳି କଲେ କହିଲେ ଭାଇମାନେ ହିଁ ଓଷା ଓଷା କରନ୍ତି ତୁ କଣ ବସି ଖାଇ ଦଉଚୁ ଗାଳି କଲେ ହେଇଠୁ। ଏ ଏ ଓଷା କରୁଚି ଆଉ ସାଙ୍ଗ ସା ଉଠିକି ଚାରିଟାରେ ଉଠିକି ଦିଟାରେ ଚାରିଟରେ ଯିବୁ ଫୁଲ ଆଣି।
ଏଇ ଭାଇ ହଁ ଫୁଲ ଚୋରଣି ତ ଆଉ ଗୀତ ବାହାରି ପଡିଚି। ଫୁଲ ଚୋରଣୀ ଆଉ।
ହଁ।
ସବୁ ଗଛ ନାଣ୍ଡି କରିଦଉଥିବ ନାଇଁ?
ହଁ ଚାରିଟା ରାତିରୁ ନ ତିନିଟା ରାତି ରୁ ଚାରିଟା ରାତିରୁ ଉଠିକି ଆମେ ଯିବୁ ସାଙ୍ଗ ସାଦି ଫୁଲ ଇଏ କରୁ ଭୋଜି କରିବୁ ଭୋଜି କରି ଖାଇସାରିଲା ଟାଇମ ରେ ଯିବୁ ଫୁଲ ଆଣି।
ଓ ନଦୀ ହକା ଯୋଉ ଗାଧେଇ ଯାଅ କଣ ଯାଅ ତମେ? ନାଇଁ ନାଇଁ ଝିଅ ମାନେ ସବୁ ଯିବେନି ନଦୀ ହକା ନଦୀ ପୋଖରି ହାକା ଗାଧା ଗାଧି କରିକି ଆସିବେ ସିଆଡୁ।
ହଁ ହଁ ପୋଖରୀ ରି ରେ ମାମା ଛାଡ଼ନ୍ତି ନି।
ଓ ହଁ ଦିଦି ମତେ ବି କହୁଥିଲେ କହିଲେ ନାଇଁ ଆମର ପାଖରେ ଗୋଟେ ନାଳ ଟେ ଯାଇଛି ହେଇଠି ଆମେ କେତେ ସମୟ ଗଧଉ ବେଳେ ବେଳେ ନହେଲେ ପୋଖରୀ ଆମେ ଯା ଛାଡ଼ ଆଛା ଆଛା ଆଉ କଣ ତମ ଆଡେ କୋଳି ଫୋଳି କଣ ସବୁ ହୁଏ?
ଜାମ୍ୱୁ କୋଳି ଖାଇଚ?
ହଁ ଜାମୁ କୁଳି ତ ଏପଟେ ଖାଇଚିବି ନର କୁଳି ଖାଇଚିବି ଦିଦି ମତେ କହିଥିଲେ କହିଲ କୁସୁମ କୋଳି କେମିତା କା ମୁଁ ଜାଣି କି ଖାଇନି ମୁ ଦେଖ
ହଁ ମୁଁ ବି ଜାଣିନି।
ମୁଁ କହିଲ ନାଇଁ ଦିଦି ଆମପଟେ ବି ହଉ ମାନେ କୁସୁମ କୁଳି ପ୍ରବଳ।
କୁସୁମ ଖାଇଚ?
ହଁ ଖାଇଚି ହେଟା ପ୍ରବଳ ହେରା ମାନେ ଟିକେ ମାନେ କଣ କଲେ ଯେ ଧୂସର କଲର ଧୂସର ବାଲି ବାଲି ଧୂସର କଲର ସେଇ ଭଳିଆ କଲର ଟା ତା ଭିତରେ ବି ସେଇ କଲର ବାହାରିବ କିନ୍ତୁ ସେଟା ଟିକେ ମାନେ କଣ କହ ଆମ୍ବିଳି ଟିକେ ଅଧିକ ତ ଲାଗିବ ଆଉ।
ହୁଁ ହୁଁ ଇ ଅଳ୍ପ କାହିଁ କିଛି ବି ନାହିଁ।
ହଁ। ସେଟା ଦିଦି ମତେ କହିଲେ କହିଲେ ନାଇ ଭାଇ ନାଇ ପୁଅ ମୁଁ ଦେଖିନି ସେଗୁଡାକ?
ହଁ।
ମୁଁ କହିଲେ ମତେ ଦେଖିବାକୁ ଖାଇବାକୁ ହେଇରା ଟିକ ମୋର ଇଚ୍ଛା ହୋଉଛି।
ନାଁ ଯୋଉଟା ଦେଖିବ ହେଇଟା ଟିକେ ଇଛା ହବ ଟିକେ
ହଁ କେ ହଁ ବାସ୍ କେମିତି କଣ ହେଇଥିବ? କେମିତିଆ ଦେଖିବାକୁ ହେଇଟା ହେଇଥିବ? ମନେ ଟିକେ ଆ ଗ୍ରହ ମାନେ ଜୋରିଆରେ ଆସିବ। ଦେଖିବା ପାଇଁ ସେଟା କଣ?
ହଁ।
ଯେମିତି ମାନେ ଘର ମାନକରେ କହିବେନି ନାଇ ପୁଅ ଏଇ ଘରକୁ ଯିବୁନି। ଏଇ ଘର ତାଲା ପକେଇକି ରଖିଥିବେ। ତ ଏଇ ଘରକୁ ଯିବୁନି ମନରେ ଗୋଟେ ଆଗ୍ରହ ଆସିବନି ଏଇ ଘରେ କଣ ଅଛି ସେ ମତେ ଏମିତି ମନା କହିଲେ ଏ ଘରକୁ ଯିବୁନି। ଖୋଲିବାକୁ କେମ୍‌ତି ତାଲା କେମ୍‌ତି ନଥିଲେ ତାଲା କେମ୍‌ତି ଖୋଲ କେତି ଭିତରେ ଦେଖିକି କଣ ଅଛି ଏଇଭଳିଆ ଆଉ।
ହଁ।
ଆଉ ତମର କଣ? ହଁ ଏଇଠି ଏମିତି ମୁଁ ବୁଲୁଛି ଛାତ ଉପରେ ଆଉ। ପବନ ଟିକେ ଖାଉଛି ଭଲ।
ୟାଟା ରେ ପବନ ହଉଛି ଟିକେ ୟିଆଡ଼େ ପବନ ବି ହଉନି।
ମାନେ ଭୁବନେଶ୍ୱରରେ ଆଜି ମାନେ ବର୍ଷା ବର୍ଷା କିଛି ନାହିଁ।
ପନ?
ମୁଁ କହିଲି ଭୁବନେଶ୍ୱରେ କଣ ବର୍ଷା ହାକା ଆଜି ହେଇନି?
ନା ବହୁତ ଗରମ ହଉଛି ବୋଧେ ରାତିରେ ପକେଇବାରେ ଖାଲି ତ ରାତିରେ ହିଁ ପକେଇଛି।
ଏ ଭାଇ ରେ?
ହୁଁ। ଘରେ ରହିଲେ ତା ମାନେ ଗାଁରେ ପବନ ପାଣି ଖାଇବାକୁ ନାହିଁ।
ହଁ।
ହଁ।
କିନ୍ତୁ ପୋଖରୀ ଫୋଖରୀ ଟିକେ ଗାଧେଇବାର ଟିକେ ମଜା ଅଲଗା। ମାନେ ଗାଁ ଗହଳି ପିଲା ହେଇକି ଯଦି ପୋଖରୀ ଫୋଖରୀ ଗାଧା ଗାଧି ନକରି ମାତା ମାତି ନକରିତ କିଛି ଲାଭ ନାହିଁ ନା।
ହଁ।
ମୁଁ ଏଇ ପୁରୀ ପୁରୀ ହକା ଗଲେ ମୁଁ ଆଗ କେମିତି କହିବି ସମୁଦ୍ର ଆଗ କି ଗାଧ ହେବି ମୋର ଜାଗା ଦର୍ଶନ ହେଲେ ହୋଉ ଲାଇ ମୁଁ ମେନ୍‌ବଟି ବି ଏଇଟାକୁ ହିଁ ରଖିକି ଯାଏ କିନ୍ତୁ ଗଲା କିନ୍ତୁ ପୁରୀ ଗଲାବେଳକୁ ମୁଁ ଥରେ ଏମିତି କଣ କ ଗାଁରୁ ଆମେପୁରା ପ୍ଲାନିଂ କରିକି ଯାଉଛୁ। କିନ୍ତୁ ସମୁ୍ରରେ ଗାଧେବା ଆଗ ସମୁଦ୍ରରେ ଗାଧେଇବା ତାପରେ ଆସ ଜଗା ଦର୍ଶନ କରି। ଏମିତି କରି ଭାବି ଭାବିକି ଯାଇଥିବୁ। ଦେଖା ବେଳକୁ ସତ ସତକୁ ମାନେ ଜଗା ଦର୍ଶନ ଏମିତି ଏମିତି ମନରେ ବାହାରିକି ଯାଇଥିଲୁ ଜଗା ଦର୍ଶନ ଟୋଟାଲ୍ ହିଁ କରିପାରିଲୁନି।
ହୁଁ।
ସମୁଦ୍ରରେ ଖାଲି ଗାଧେଇ ଆସିଲୁ। ବାହାରୁ ଖା ଏମିତି ଲାଇନ୍‌ ଲମ୍ବି ଥିଲେ।
ହଁ ବହୁତ ଟାଇମ୍ ଲାଇନରେ ରହୁଛି।
ସେ ମାନେ ଦର୍ଶନ କରିପାରିବେନି ଟୋଟାଲ୍ ବି।
ହଁ।
ମୁଁ କହିଲେ ସତ କଥା ମନରେ ଭକ୍ତି ନଥିଲା ଆଉ। ସେଥିପାଇଁ ଦର୍ଶନ କରିପାରିଲୁନି ଆଉ।
ହୁଁ ଦେଇଡେଙ୍ଗା ଶିଖିବାକୁ ପଡୁଛି।
ରଖୁଚି?
ହଁ।